ହ୍ୟାଲୋ।
ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଭାଇ।
ହୁଁ ଆଉ କଣ କରୁଥିଲେ?
କ ଣ କହିଲେ?
କଣ କରୁଥିଲେ?
କାଇଁ ଭାଇ ଏଠି ବସିଥିଲି।
ଆଉ କଣ ଖିଆପିଆ କଣ ହେଲା ଗାଧୁଆବେଳେ କଣ ଖାଇଥିଲେ?
ଏରେ ଯାଉନୁ ପଛରେ ପଛରେ ବୁଲୁଛୁ କଣ କହିଲେ?
ସନ୍ଧ୍ୟାବେଳେ କଣ ଖାଇଥିଲେ?
ଆଜ୍ଞା ସେମିତି ତ କିଛି ନାହିଁ ବାହାରେ ବସିଛି ଘରକୁ ଯାଇନି।
ସନ୍ଧ୍ୟା ବେଳେ ଚା ପିଅନ୍ତି?
ନାଇଁ ନାଇଁ ମୁଁ ଚା କଫି କିଛି ପିଏନାହିଁ।
କାହିଁକି ଚା ପିହନ୍ତିନି ନା ଭଲ ଲାଗେନି?
ନାଇଁ ନାଇଁ ପିଉଥିଲି ଛାଡିଦେଲି ଏବେ।
କଣ ପାଇଁ ଛାଡ଼ିବା ରିଜନ୍?
ଚାହା ଟିକେ ଦେହ ପାଇଁ ଖରାପ ଲାଗିଲା ତ ସେଥିପାଇଁ ମାନେ ଚାହା ପତି ଟା ଟିକେ ଜାଣିଲି। ଟିକେ ଖରାପ ବୋଲି ସେଥିପାଇଁ।
ଦେଖିବାକୁ ଗଲେ ତ ଚାହା ଭଲ ନୁହଁ। ଟିକେ ଚାହା ଟପିକ ଉପରେ ଆମେ କିଛି ସମୟ କଥା ହେବା ହେଲା।
ଏ
ଚାହାଟା ନର୍ମାଲି ଦେଖିବାକୁ ଗଲେ ଆମ ଓଡିଶାରେ ଖାସ୍ କରିକି
ଆଜ୍ଞା
ଖରା ଦିନରେ ଯଦି ପଇଁଚାଳିଶ ଡିଗ୍ରୀ ସେଲସିଅସ୍ ଥାଏ ତଥାପି ଆମର ଓଡ଼ିଶାବାସୀ ଚାହା ପିଅନ୍ତି ଏଟା ସତ।
ଆଜ୍ଞା।
ହୁଁ ତ ଆପଣ ଦେଖୁଥିବେ ଗୋଟେ ଗୋଟେ ନ୍ୟୁଜ୍ ଦେଖୁଥିବେ
ଆଜ୍ଞା।
ଏଠି ଶୀତ ଦିନରେ ଆମ ଜାମ୍ମୁ କାଶ୍ମୀରରେ ସେଠି ତ ଚାହା ପିଇବା ପାଇଁ ଡରନ୍ତି
ଆଜ୍ଞା ଆଜ୍ଞା।
କିନ୍ତୁ ଆମ ଏଠି ଗରମ ଦିନରେ ବି ପଇଁଚାଳିଶ ଡିଗ୍ରୀ ଗରମ ହେଲେ ବି ଆମେ
ଆଜ୍ଞ୍ୟା।
ଚାହାର ଆପଣ ଦେଖୁଥିବେ ଚାହା କେତେ ପ୍ରକାର ଜାଣିଛନ୍ତି?
କଣ କହିଲେ ଭାଇ?
ତାହା କେତେ ପ୍ରକାର ଜାଣିଛନ୍ତି?
ନାଇଁ ନାଇ ଭାଇ ଚାହା ତ ସେମିତି କିଛି ନାାଇଁ ନର୍ମାଲି ତ ଚାହା ଖରାରେ ବନାନ୍ତି କ୍ଷୀର ଦେଇକି ନହେଲେ ଅମୁଲ ଦେଇିକି ନହେଲେ ନାଲି ଚା।
ଆଚ୍ଛା ଶୁଣନ୍ତୁ ଆମର ଅଫିସରେ ମୁଁ କହୁଛି ଆମର ଏଠି ଗୋଟେ କୁହନ୍ତି ଲେମନ ଟି ଗ୍ରୀନ୍ ଟି ହ ଆଉ ଗୋଟେ କଣ ମନେ ହଉନି ସେଟା ବି ଗୋଟେ କି ତିନିତି ତିନି ପ୍ରକାର। କୁହନ୍ତି ଗ୍ରୀନ୍ ଟି ଟା ପିଇଲେ ଯାହାର ମୋଟା ଅଂଶ ଅଧିକା ଥିବ
ସେଟା କମିଯାଏ।
ଆଜ୍ଞ୍ୟା ମାନେ ମୋଟା ପଣ କମିଯାଏ ନା କଣ ଆଜ୍ଞ୍ୟା ହଁ ଜାଣିଛି ଡାଇଟ୍ ପାଇଁ ଗ୍ରୀନ୍ ଟି ପିଅନ୍ତି। ସେଟା ଶୁଣିଛି ଆଜ୍ଞ୍ୟା। ଆଉ ଭାଇ ଆପଣଙ୍କ ଘରେ ସବୁ ହଁ କୁହନ୍ତୁ।
ହୁଁ ଆମେ ଚାର ଟପିକ ଵି ନ ମାନେ କଥା ହେବା।
ଆଜ୍ଞ୍ୟା।
ତ ଆମର ଗ୍ରୀନ୍ ଟି ଟା ପିଇଲେ କୁହନ୍ତି ମୋଟାସଂ
ଆଜ୍ଞା।
ଏଇଟା କେତେ ଦୂର ସତ କେତେ ଦୂର ମିଛ ଟିକେ ଆପଣ କୁହନ୍ତୁ।
ଆଜ୍ଞା ଭାଇ ଏଟା ତ ସତ କଥା କାହିଁକିନା ମୁଁ ବି ବହୁତ ଜାଗାରେ ଦେଖିଛି ବହୁତ ଆଡଭଟାଇଜମେଣ୍ଟ ଦେଖିଛି।
ଗ୍ରୀନ୍ ଟି ରେ ମାନେ ଆଡ ଗ୍ରୀନ। କରନ୍ତି ଯେ ମାନେ ଗ୍ରୀନ୍ ଟି କରିକି ଡାଇର କରନ୍ତି ଲୋକ ନହେଲେ ମାନେ ଫିଟ ରହିବା ପାଇଁ ଗ୍ରୀନ୍ ଟି ପିଅନ୍ତି
ଆଜ୍ଞା ଆଜ୍ଞା ମାନେ ସେଟା କଣ କହୁଛନ୍ତି ନା ସେ ସେଇା କଣ ଚା ଚା ପତି ପଡେ ସେଟା କଣ ଗୋଟେ ଏଇଟା ମାନେ କେମତି ସେଟା କଣ କୁହନ୍ତି
ସେଟା ଯେଉଁଟା ଆମର ଚାହା ପତ୍ରଟାକୁ ପତ୍ର ଟାକୁ ଚାହା ତ କେତେ ପ୍ରକାର ଅଛି ଯେମିତିକି ଆପଣଙ୍କୁ କହିଲି ସେ ପତ୍ରଟାକୁ ଗୋଟେ
ଆଜ୍ଞା ଆଜ୍ଞା। ଆଜ୍ଞା ସେ ପାଉସ ଟାକୁ ସେ ମାନେ ଗୋଟେ ପାଣିରେ
ସେଟାକୁ ଖାଲି ପାଣିରେ ନା ଗରମ ପାଣିରେ
ଆଜ୍ଞା।
ତାକୁ ଗରମ ପାଣି। ବୁଡ଼େଇକି କଲେ ପିଅନ୍ତି। ହଉ ଆପଣ କେବେ କଫି ପିଇଛନ୍ତି?
ଆଜ୍ଞା ଏ କଫି ପିଇଚି। କଫି ଏବେ ବେଳେ ବେଳେ ଯଦି କୋଉଠି ମିଳୁଛି କଫି ବି ପିଉଚି ନହେଲେ ଚା ପୁରା ଛାଡି ଦେଇଚି।
କଫି ର ଉପକାରିତା କଣ ଜାଣିଚନ୍ତି?
ନାଇଁ ଭାଇ କଫି ତ ସେମିତି କିଛି ଜାଣିନି କିନ୍ତୁ ଖାଲି ଯେତେବେଳେ ମାଇଣ୍ଡ ଫ୍ରେଶ ପାଇ କେତେବେଳେ ସନ୍ଧ୍ୟାବେଳେ ଯଦି ପିଇଦିଏ ନହେଲେ ସେମିତି କିଛି ନାହିଁ। ହ
ଦେଖିବେ ଆପଣ ନର୍ମାଲି ଅଫିସରେ ଆପଣ କଣ କରନ୍ତି?
ଆଜ୍ଞା।
ଆପଣ କରନ୍ତି କଣ?
ନାଇଁ ମୋର ଏବେ ପଢାପଢି ସରିଲା ଏବେ ଜବ ପାଇଁ ଆପ୍ଲାଏ କରିଚି।
ପାଇ ସାରିଲା ପରେ ମୁଁ ବି ଜବ୍ ବି ଆମ ଏଠି ଭେକେନ୍ସି ଅଛି ମୋ ଅଫିସରେ
ଆଜ୍ଞା ଭାଇ କେଉଁଝର ଡିଷ୍ଟିକରୁ।
ହୁଁ ଆଛା କେଉଁଝର ଡିଷ୍ଟିକି ଭଲ କଥା ବଢିଆ। ହଉ ମୁଁ କଥା ହେଇସାରିଲା ପରେ ଆମେ କଥା ହବା। ତ କଥା ଥିଲା ଆମର କଫି ପାକେଟ୍ ଗୋଟେ ହଉଚି ବ୍ଲାକ୍। କଫି ଜାଣିଛ ନା?
ଆଜ୍ଞା।
ହେଟା କେମିତି ତିଆରି ହୁଏ ଜାଣିଚ?
ନାଇ ଭାଇ ଏତେ ତ ଆଇଡ଼ିଆ ନାଇଁ ମୁଁ ଖାଲି ସେ ଯେମତି ଆଜ୍ଞା।
ଚାହାର ମଞ୍ଜି।
ଆଜ୍ଞା।
ତାକୁ ନର୍ମାଲି କଣ କରନ୍ତି ମେସିନରେ ପକେଇଲା ପରେ ତା ପରେ କିଛି ମିଶା ଯାଏ ନା।
ଆଜ୍ଞା ଆଜ୍ଞା।
ତାକୁ ଗୁଣ୍ଡ କରିକି ଗରମ ପାଣିରେ ପିଅନ୍ତି।
ଆଜ୍ଞା।
ଗରମ ପାଣି ପିଇଲେ ଆମର ଯଉ କୁହନ୍ତି ଇ କିଡ଼ନ ଦିଇଟା ହେଲାକି ସଫା କରେ।
ମାନେ ବ୍ଲାକ୍ କଫି ଟା।
ହଁ।
ଆଜ୍ଞା।
ଆଉ ବ୍ଲାକ୍ କଫିର ବି ବହୁତ୍ ଉପକାର ଅଛି ଫ୍ରେଶ ରଖେ। ଆମ ଅଫିସରେ କିଛି ଲୋକ ଥାନ୍ତି ପିଇବେନି ଚାହା ପିଇବେନି ଆଜ୍ଞା
ଓ ଏ ନର୍ମାଲ କଫି ଗୋଟେ ଥାଏ, ବ୍ଲାକ୍ କଫି ବି ଅଲଗା ଥାଏ। ଆଜ୍ଞା, ଆଜ୍ଞା ମୁଁ ତାହେଲେ ସେ ଯୋଉ କଫି ପାଉଡର ଯୋଉ ସେ ଯୋଉ ମାର୍କେଟ ରେ ମୁଁ ସେରା ଆଣିକି ସେରା ବନେଇ କି ପିଏ ନହେଲେ ମାର୍କେଟରୁ ତ ସେରା ବି ପ୍ରାୟ ବନୁଆନ୍ତି।
ସେଟା ଆପଣ ଯୋଉଟା ପିଅନ୍ତି, ସେ ମଞ୍ଜିଟାକୁ ଗୁଣ୍ଡ କରିକି ତାକୁ ପାଉଜ୍ ରେ ମିଶାଯାଏ ଠିକ୍ ଅଛି।
ଆଜ୍ଞା, ଆଜ୍ଞା!
ଆମ ଅଫିସରେ ସ୍ବତନ୍ତ୍ର ମଞ୍ଜି ଆସେ। ମୁଁ ଜିଓ ଷ୍ଟାଫ୍ ଜଣେ ହେଲା ରିଲାଏନ୍ସ ଜିଓ ଷ୍ଟାଫ୍ ମୁଁ ଆମର ମଞ୍ଜି ଆସେ ଗୋଟେ ମେସିନ୍ ଅଛି। ଆମର ହଉଚି କଫି ମେସିନ୍ ସେଟା ସ୍ୱତନ୍ତ୍ର ତାକୁ ଗୋଟେ ଭେଣ୍ଡର ନେଇଥାଏ। ତାର ମଞ୍ଜି ଆସେ ସେ ମଞ୍ଜିଟାକୁ କଣ ହୁଏ, ସେ ମଞ୍ଜିରୁ କିଛି ପାଣି ମାନେ ତାକୁ କୁ ତା ଭିତରେ ପାଣି ମିଶାଇକି ସେ ପୁରା ଗୁଣ୍ଡ କରିକି ଦବ, ତ ଯିଏ ଚାହାରେ ମାନେ ଆମର କ୍ଷୀରରେ ମିକ୍ସ୍ କରିକି ପିଇଲେ ସେଟା ହଉଛି କଫି, ଆଉ ଖାଲି କେବଳ କ୍ଷୀର ମିସିବନି ଖାଲି ପାଣି ସହିତ ଆସିଲେ ସେଇଟା ହେଉଛି ବ୍ଲାକ୍ କଫି।
ଆଜ୍ଞା ଆଜ୍ଞା ଆଜ୍ଞା
ଆଉ ନର୍ମାଲ୍ କଫିରେ ତା ଟେଷ୍ଟ୍ କିଛି ଅଲଗା।
ଆଜ୍ଞା ସେ ନର୍ମାଲ୍ କଫି ଟା ଟିକେ ମାନେ କଣ କହିଲ ଟିକେ ପୋଡା ଇଏ ଟାଇପ୍ ର ଲାଗେ, ମାନେ ପୋଡାକା କେମତି ଗୋଟେ ଯଦି ବେଶୀ ଟିକେ କଫି ପାଉଡର୍ ପକେଇ ଦେବେ ଟିକେ ଏ ଅଲଗା ଟାଇପ୍ ର ପୋଡା ଟାଇପ୍ ର ଲାଗେ।
ହଁ କିନ୍ତୁ ସେଟା ଶରୀର ପକ୍ଷେ ଭଲ।
ଆଜ୍ଞା।
ବୁଝିଲେ କି ଯୋଉଟା ବ୍ଲାକ୍ କଫି ମୁଁ କହିଲି, ସେଟା ଶରେ ପକ୍ଷ ଭଲ। ଆ ଆପଣ ପଚାରିପାରିବେ କାହାକୁ ଭଲ ଭଲ ଅ, ବଡ ବଡ ଲୋକଙ୍କୁ ପଚାରପାଇବେ ସବୁ ପିଅନ୍ତି ବଡ ବଡ ଅଫିସ୍ କର୍ପୋରେଟ୍ ରେ ଖାସ୍ କରି ଯୋଉମାନେ ସବୁ ଜବ୍ କରୁଚନ୍ତି ଅଁ, ଆପଣ ତାକୁ ପଚାରିପାରିବେ ହେଲା କି? ଅଁ, ଉଁ, ଦେଖିବେ
ଏ ଆପଣ ତ ଚା କଫି ବିଷୟରେ ତ ବହୁତ୍ କିଛି ଜଣା ଅଛି।
ହଁ। ନା ଜଣା କଣ ନର୍ମାଲି ମୁଁ ତ ଚାହା ପିଏନି। ହେଲା, ଏବେ ଜଷ୍ଟ୍ ବିସ୍କୁଟ୍ ଖାଉଥିଲି। ସେଥିପାଇଁ ଆମେ ର-ବିସ୍କୁଟ୍ ସହିତ ଚାହା ଖାଉଥିଲି। ସେଥିପାଇଁ ଗୋଟେ ଚାହା ଟପିକ୍ କୁ ପକେଇ ଦେଲି।
ଆଜ୍ଞା, ଆଜ୍ଞା।
କୁଟା ତ ଖାଲି ଖାଇହବନି ଆଉ ଘରେ ତ କଫି ମିଳିବନି। ଏଁ, ଅଫିସ୍ ରେ କଣ ହୁଏ
ଏ ଅଫିସ୍ ରେ ଯେ ମାନେ ଇଏ ଅନୁସାରେ ମିଳିଯାଏ।
ହଁ ଆମର ଅଫିସ୍ ରେ କଣ ମୁଁ କହେ ବ୍ଲାକ୍ କଫି ଟେ ମୋତେ ଦେ। କ୍ଷୀର ସହିତ ମୁଁ ମିଶାଏନି ତା ପୁରା ଆପଣ ପିଇବେ। ଏ, ଏ ଯୋଉ କରୋନା ଟାଇମ୍ ରେ କେବେ କାଢ଼ା ବନେଇଛନ୍ତି ନା?
ଆଜ୍ଞା, ଆଜ୍ଞା କାଢା ପିଇଛି।
ହଁ ତ କାଢା ଯେମିତି କଷାଳିଆ ହଁ ରାଗ ରାଗ ସେଟା ଅଥଚ ଅ, ରାଗ ଲାଗିବନି। କିନ୍ତୁ ପାଟିକୁ ବହୁତ କୁ ଖାଡା ଲାଗିବ। କଢ଼ା ଲାଗିବ।
ଆଜ୍ଞା।
ହୁଁ। ଉଁ, ଅଁ, ଦେଖିବେ କେବେ ପିଇକି ଯୋଉଠି ବି ଯିବେ ଦୋକାନକୁ ଯିବେ ଯୋଉଠି ସେ କଫି ଦଉଥୁବେ ସେ ଟିକେ ଆଜ୍ଞା ମୋତେ ଗୋଟେ ବ୍ଲାକ୍ କଫି ଦିଅନ୍ତୁ ମୁଁ ପିଇବି।
ଆଜ୍ଞା।
ହୁଁ, ଆଉ କହେ ପାଣି ଆଜ୍ଞା,
ଆଜ୍ଞା ସେମତି ହିଁ ବ୍ଲାକ୍ କଫି କହିଲେ ଦିଅନ୍ତି?
ହଁ, ହଁ ମାର୍କେଟ୍ ରେ ଆପଣ ଯଦି କହିବେ ଯାଇକି କେବଳ ବ୍ଲାକ୍ କଫି କ୍ଷୀର ମିଶେଇବେନି କୋ ବ୍ଲାକ୍ କଫି ଦେଲେ। ଏ ସେ ଜାଣିଦେବେ ଯେ ଇଏ ଅ, ବ୍ଲାକ୍ କଫି ଦେଇଦେବେ ସିଏ।
ଆଜ୍ଞା, ଆଜ୍ଞା।
ଜାଗାରେ ସେଟା ମାଉ ନଥାଏ। ହୁଁ, ଯୋଉ ଜାଗାରେ ସେ ଖାସ୍ କରି ଏଇ କର୍ପୋରେଟ୍ ଅଫିସ୍ ପାଖାପଖି ସବୁ ଥାଏ ସେଗୁଡ଼ାକ। କାହିଁକିନା ଅଫିସ୍ ଲୋକ ବ୍ଲାକ୍ କଫି ବେଶୀ ପିଅନ୍ତି। ହୁଁ, ଆଉ ସେଥିପାଇଁ ସେଟା ସବୁ ଏଭେଲେବୁଲ୍ ଥାଏ। ଠିକ ଅଛି।
ଆଜ୍ଞା।
କେବେ ପିଅନ୍ତୁ। ବ୍ଲାକ୍ କଫିର କେବେ ମଜା ନିଅନ୍ତୁ। ଚାହା ବିଷୟରେ କଫି ବିଷୟରେ ଆମେ ଆଜି ବହୁତ କିଛି କଥା ହେଇଗଲେ। ଚାହାର ମଜା କି ଛି ଅଲଗା। କଫିର ମଜା କିଛି ଅଲଗା। ଆଉ ବ୍ଲାକ୍ କଫିର ମଜା କିଛି ଗା, ପିଇଲେ ଜାଣିବେ। ଆପଣ ଖାଲି କଫି ପିଇଚନି ନା ଚାହା ପିଇଚନ୍ତି ନାଇଁକି?
ଆଜ୍ଞା ମୁଁ କାଲି କଫି ଆଉ ଚା ପିଇଚି।
ହୁଁ ଆପଣ ଏଠି ଖାଇବେ କଣ ଫେମସ୍ କେଉଁ ଝରେ କେଉଁ ଝରଅ ଡିଷ୍ଟି ପାଆ?
ଆଜ୍ଞା ଆଜ୍ଞା।
ଖାଇବା କଣ ଫେମସ ହେଟି?
ସେ କେଉଝରେ ତ ଆପଣ ଜାଣିଛନ୍ତି ମାନେ ପୂଜା ପର୍ବ ଟିକେ ଅଧିକ ହୁଏ। ଏ ପୂଜା ପର୍ବଟିକେ ଅଧିକ ହୁଏ। ଆଜ୍ଞା ପିଠାଣା ଟିକେ ମାନେ ପୂାଯା ପର୍ବ ଯେହେତୁ ପିଠାଣା ଟିକେ
ଆମର ତ ବର୍ତ୍ତମାନ ସମୟ ସମାପ୍ତ ହେଇଗଲା ଆମେ ପୁଣି ଆଉଥରେ କେବେ କଥା ହେବା ହଁ ମୋତେ ୱାନ୍ ଟୁ ୱାନ୍ କଲ୍ କରିକି ଆପଣ ପଚାରିପାରିବେ ଚାକିରରି ବିଷୟରେ ମୁଁ କଥା ହେଇଯିବା ହେଲା।
ଆଜ୍ଞା।